ହ୍ୟାଲୋ?
ହଁ।
ହୁଁ କଣ କରୁଚୁ? ହଁ, ବା ଶୁବୁଛି।
ଏଇ ସୁନ୍ଦର ପବନ ଇଏ
କଣ ବର୍ଷା ଉଠେଲାଣି କି ଲୋ?
ବର୍ଷା ତ ଘାଡୁ, ଘାଡୁ, ଘାଡୁ ହଉଛି ତିନିଟାଳୁ।
କେ ଜାଣି, ମୋ ମାମା କୁ ପଚାରଲିି ମୋ ମାମା କହିଲା ନା ତ।
ଝରକା ଫରକା ସବୁ ବନ୍ଦ, ତୁ ତ ବର୍ଷା ବାତ୍ୟା ଯାହାହଲେ ବି ତ ନା ଧ ଧରିକି ଆଇଲାଣି ହେଇଆଡୁ। ହେଇ ଘଡଘଡ ହଉଛି ହବ।
ଆମର ବା ଆଜି ଅଛି ଭୋଜି। ରଜ ମହୋତ୍ସବ ପାଖରେ। ସବୁ ଗାଁ ସାରା ରୋଷ ସେଇ ବନ୍ଦ ଯିବେ ହେଇଟି ଖାଇ।
କୋଉଠି କଣ ଯୋଉ ର
ଘରକୁ ଆସ ଯିବନି ଯିଏ ଯିବ ଖାଇବ। ମାମା ଯିବ, ଆମର କେହି ଯିବେନି ଆମର ରୁ ଟି ହବ। ମା ଦିଇ ଜଣ
ହଁ, ବାହାର ଲୋକ ଆସିଛନ୍ତି ନା? ତ ସେଇ ଗାଁ ଲୋକ ହେଁ
ଆ, ବାହାର ଲୋକ ଯିଏ ପଳେଇ ଆସିବ ତାକୁ କଣ ବିଦା କରି ଦେବେ।
ହଁ, ଆଉ ଆଉ ସବୁ ହଉଛି
ଟୋଟାଲି କମ ରେ କରୁଛନ୍ତି, ପାଞ୍ଚଶହ ଛଅଶହ ହାଁ, ହାଁ?
ମାମା ତ କାହିଁ ଆମକୁ ଡାକିନି ତମ ଗାଁରେ ରଜ ମହୋତ୍ସବ ହଉଛି।
ଆମର ତ ଏଇଟା ଠିକ ନଥିଲା ଭୋଜି ହଉଛି କି ନାଇଁ, ଛୁଆ କରି ଚନ୍ତି ପାଁଶହ ଛଅଶହ ଲୋକଙ୍କ ପାଇଁ।
ହୁଁ। ଦୋଳି ଲଗେଇକି ପୁରା
ମୋ ମାମା ତ ଏପର୍ଯ୍ୟନ୍ତ ଦିନେ କି ଯାଇନି ମୋ ମାମା ତ ଦିନେ କି ଯାଇନି ତମକୁ କଣ ଡାକିବ।
ସେ ତ ଯାଉନି ତ ବର୍ଷା ଆଇଲାଣି ସବୁ ସବୁ ଇଏ ହେଇଯିବ ବର୍ଷା ଯେମିତି ଆଇଲାଣି ବ ପ ପବନ ସବୁ ଭାଙ୍ଗି ଭୁଙ୍ଗୀ ଦବ ଆଉ। ତୁେ ଗିଲ ଦେଖ ଚାଲେ, ଯାହେଲେ ବି
ତାଙ୍କର ବଡ ଆକାରର କର
ଆଉ ହୁଁ ତାଙ୍କର ପଚାଶ ଟା ଟ୍ରଫି ପଚାଶ ଟା ଟ୍ରଫି କିଣିଛନ୍ତି ପ୍ରାଇଜ ଦେବେ ଫଙ୍କସନ ସବୁ। ହଁ ଇଏ ହଉଛି ପ୍ରୋଗ୍ରାମ ହଉଛି ହଁ।
ଆମର ତ ଝିଅ ନାହାଁନ୍ତି ଆମର ଯେ ଆମର ହଉନି କି ଆମର ବି ହଉଛି। ଆଲୋ ଫୋରଇଲର କଣ ହବ ବର୍ଷା ତ ହଉଛୁ ହଁ ଆଉ ବର୍ଷା ଯୋଉ ଭଳିଆ ହଉଛି
ହୁଁ।
କାଲିଟା ହେଇନଥିଲା ବା ପହର ଦିନ ହେଲା ଫାଷ୍ଟ ରଜଟାରେ ଯାହା ସବୁ ଥିଲା କମ୍ପିଡିସନ୍ ସେଇଟା ବନ୍ଦ ହେଇଥିବ ନା।
ହଁ ହଁ।
ହୁଁ ଆଉ ଗୋଟେ ଦିନରେ କଣ ସବୁ ହେଇପାରିବ।
ଦେଖୁନୁ ଖରା ନିଧୂମ୍ ଯୋଉ ଗରୋଳିଆ ବର୍ଷା ଉଠଉଛି ବିଜୁଳିମାରିକି ଆଇଲାଣି ବର୍ଷା ଟା ହବ। ହା ଆଉ
ହଁ ହୁଅନ୍ତା କି ଛାଡ଼ିଯାଆନ୍ତା ବର୍ଷା ତ ଉ ଉଠଉଛି ମାନେ ହବ ଡେଲି ଉଠଉଛି ଏଇ ଟାଇମ ରେ।
ହଁଏଇଠି ହେଇଗଲେ ଘଣ୍ଟେ ଭିତରେ ଛା ଛାଡ଼ି ଯାଆନ୍ତା। କରନ୍ତି ଆଉ ଠିକ୍ ଟାଇମ ରେ ହେଲା ବଳକୁ ଛୁଆ ମନ ପୁରା ଇଏ ହେଇଯିବ ଆଉ ଆଉ କଣ ଖାଇଛୁ ଆଜି ଆଜି କଣ ହେଇଥିଲା?
ମୁଁ ବା ଖାଇଥିଲି କିଛି ଆମର କିଛି ହଉନି।
କାହାର କଣ ହୋଉଛି କି।
ମୁଁ ବା ଆମ ପୁଅ ପା କହୁଛି ଆମ ପୁଅ ପା କହୁଛି ରଜ ଟା ପଳେଇଲା କିନ୍ତୁ ଗୋଟେ ଭଲ ଜିନିଷଟେ ମାମା ତୁ କଲୁନୁ ମୁଁ ଏଇଠି ଚିଲଉଥିଲା ଖରାବେେଳେ ମୁଁ କହିଲି ତୁ ଆଣିକି ଦଉନୁ।
ହୁଁ ହ ଆ ସ୍ପେଶାଲ କିଛି ହଉନେଇ ଆଉ
ଆ ଚିଲା ଚିଲି ନା ବା
କହିକହି କୁଆଡ଼େ ନେଲେଣିି ବୁଲେଇବାକୁ ଆଉ ଏଇ ଘରେ ଆ ଏ ବର୍ଷା ଉଠଉଛି ଉପର ବେଳି ଖରା ଳେ ବେଳେ ତ ଖରା ଯିବୁ ସୁଧା କୁଆଡ଼େ?
ଖରାରେ ଯିବାକୁ ଇଚ୍ଛା ହବନି ସନ୍ଧ୍ୟା ବେଳେ ବର୍ଷା ହବ। ଗଲୁନୁ ବୁଲିକି ଆସିଥାନ୍ତୁ।
ବୁଲିକି ଆସିବୁ ଏଇ ଖୁଣି ବର୍ଷା ଉଠେଇ ମୁଁ ରାଗିନୀ ଯେମିତି ତମ ଉସ ବୋଉ କହିଲେ ତୋ ମାମା କୁ ଟିକେ ପାର୍ଲର ରେ ଚୁଟି ଫୁଟି କାଟିକି ତାକୁ ଟିକେ ମେକଅପ୍ କରି ଆଣିଆ। ମୁଁ
ହୁଁ ହେଁ ହେଁ ଏଇଖିନା ତ ରଜରେ ଅଫର୍ ଚାଲିଥିବ ଯିବୁ ପାର୍ଲର
ପି ଫର ରଜରେ ପୁଣି ବନ୍ଦ ଥିବ ସବୁ ଝିଅ ରଜ କରିବେ ନା ଏଠି
ଆଉ ରଜରେ ବନ୍ଦ ସିନା ଆଉ ଚୁଟି କାଟୁନାହାନ୍ତି ଲୋକ ତଥାପି ରଜ ଫାଷ୍ଟ ରଜ ଦିନ ତ ରବବାର ଥିଲା ଲୋକ ଯାଇକି ଚୁ ଟି ଫୁଟି କାଟିକି ଇଏ କରିକି ଆସୁଥିଲେ। ହଁ ଫେସିଆଲ୍ ଫେସିଆଲ୍ ଟା ସିନା ଦିନେ ପୂର୍ବରୁ କରିବେ
ହେଇଯାଉଛନ୍ତି ଯାହାର ପଇସା ଅଛି ସେ ଯିବେ ପାର୍ଲର ରେ ସଜବା ଆଉ ଆଜି ବେଶୀ ଚାଲୁଥିବ ବି ରଜ
ଆ ଏଇ ଅଳତା ଲଗେଇବା ପାଇଁ ମେହେନ୍ଦୀ ଲଗେଇବା ପାଇଁ ବି ଲୋ କ ପାର୍ଲର ଜା
ହଁ ହଁ ମେହେନ୍ଦୀ ଅ ଅଳତା ହଳଦା
ଆଲୋ ମେହେନ୍ଦୀ ଟା ଯିଏ ଲଗେଇବ ଅଳତା ଟା ବି ଫ୍ରି ମାନେ କଣ କହିଲୁ ଏଇ ଯୋଉ ରାଜ୍ ପର୍ଲର ଯଉ ନୁହଁ ସିଏ ସବୁ ଶୁଣୁନୁ ସିଏ ଷ୍ଟାଟସ୍ ଏରିଆ ଯୋଉ ପକଉଚନ୍ତି ତାଙ୍କ ଅଫର ର ସେଥିରେ ମାନେ କଣ କହିଲୁ ତା ଙ୍କର ମେହେନ୍ଦୀ ଆଉ ଅଳତା ଟା ଯିଏଥର ରଜ ପୂର୍ବରୁ ଯୋଉ ଦୁନଠୁ ଅଫର ହେଲାଣି ସେବେଠୁ ଯିଏ ବି ଯିବ ଯାହା କରେଇବ ଆଇବ୍ରୋ ସେବ କରା ଯାହାବି କରା ଯୋଉ ସେଟା ନବ ସିଏ ମାନେ ଅଳତା ଲଗେଇଦବ ଫ୍ରିରେ ଆଉ ମେହେନ୍ଦୀ ଟା ଡିଜାଇନ ଯୋଉ ଡିଜାଇନ କହିବୁ ସେ ଫ୍ରିରେ ଲଗେଇବେ।
ମେହେନ୍ଦୀ ଫ୍ରି କରିଦେବେ ତୁ ଖାଲି ଆଇବ୍ରୋ ସେଭ କରିବୁ ଧର ତିରିଶ ଚାଳିଶ ଟଙ୍କାରେ ସେଥିରେ
ତିରିଶ ଚାଳିଶ ନୁହଁ ତାଙ୍କର ଆଇବ୍ରୋ ସେଭ୍ ହଉଚି ସତୁରି ଟଙ୍କା। କିନ୍ତୁ ଆଇବ୍ରୋ ସେଭ୍ ଟା ଏଥିରେ ଫ୍ରି ହେଲା ଯୋଉ ଯଦି ଯୋଉ ହେୟାର ଷ୍ଟାଇଲ କଲୁ କି କିଛି ଗୋଟେ ହେୟାର ଟ୍ରିଟମେଣ୍ଟ କଲୁ କି ଫେସିଆଲ ଫେସିଆଲ କଲୁ ତାହେଲେ ତୋର ଆଇବ୍ରୋ ଟା ଫ୍ରି ଆଉ ଏ ଦିଟା ବି ଫ୍ରି।
ହଁ ଆଉ ଯଦି ଖାଲି ଆଇବ୍ରୋ ସେପ୍ କଲୁ ତତେ ସତୁରରି ନେବେ ମେହେନ୍ଦୀ ଫେନ୍ଦି ଲଗେଇଦେବେ।
ନା ସତୁରି ନେବେ ହେଇଟାରେ ଡିସକାଉଣ୍ଟ କରିପାରନ୍ତି ପଚାଶ କି ଷାଠିଏ ନେଇ ପାରନ୍ତି। କଣ ପାଇଁ ନା ଯୋଉ ରଜ ଉପର ଖାଲି ଇଏ କଲେ ନେବେ ଆଉ।
ହୁଁ ତୁ ଯାଇଥିଲୁ ପା ଥରେ?
ମୁଁ ଥରେ ମୁଁ ହେଇଠିକି ହିଁ ଯାଏ। ସେଇଠିକି ହିଁ ଯାଏ ଆଇବ୍ରୋ ସେଭେରିଆ କରିବା ପାଇଁ। ଆ କିନ୍ତୁ
ଥିଲୁ ତତେ ସେ କଇଲେ ନା କଣ କେମିତି କଲୁ?
ନା ମତେ ସିଏ କହିଲା ନା ମୋର କଣ କାମ ମୁଁ ଯାଇକି ମେକ ଅପ୍ ହୋଉଥିଲି।
ଦେଇଥିଲେ ନା?
ସିଏ ଶୁଣୁ ସିଏ ହେଲା ମୋର ଚିହ୍ନା ମାନେ କଣ କଲେଜ ରେ ଆମ ଏମିତି ଚିହ୍ନା ଦେଖା ସାକ୍ଷା ତ ମାନେ କଥାବାର୍ତ୍ତା ଅଛି। ସେଇ ଯୋଉ ରାଜ ଯିଏ ସିଏ ହେଲା। ସେଇୟଆକୁ ମତେ କହିଥିଲେ ମେସେଜ କରି କି କି ଆସିବ ଯୋଉ ଗୋଟେ ଭିଡିଓଟେ କରିବ। ଆଉ ଏମ ତି ମେକ ଅପ ର କିଛି ନାହିଁ ଶାଢ଼ୀ ପିନ୍ଧିକି ସୁଟଟା ହବ। ମୁଁ କହିଲି କରିବ ନା ପଚାରିଲେ ମୁଁ କହିଲି ହଉ କରିବି ମାମା କୁ ଫାଷ୍ଟ ପଚାରିଲି। ମୁଁ କହିଲି ମାମ ଏମିତି କହୁଚନ୍ତି କରିବି ମାମା କହିଲା ହେଲା ହଁ କଣ ଏପଟ ସେପଟେ ହବନି ତ ଇଏ ସେ ମୁଁ କହଲି ହ ଏପଟ ସେପଟ କଣ ସିଏ କଣ ମୋର ପୋ ଷ୍ଟର ମାରୁଚନ୍ତି ନା କଣ ମୋ ବାବା ଦେଖିବେ ନା କଣ କିଏ କହିବ। ପୋଷ୍ଟର ତ ମାରିବେନି ଖାଲି ଭିଡିଓ ଟା ଯା ଅପଲୋଡ ହବ। ସେଇୟାକୁ ମାମା ତାର ହଙ୍ଗେଇଥିଲା ତାପରେ ମୋ ମାମାର ଯୋଉ ଶାଢୀଟା ଏଇଟା ସବୁ ନେଇକି ଯାଇଥିଲି। ଆଉ ଖାଲି ମେକପ୍ ଟା ଯା ତାଙ୍କର କଲେ।
ହୁଁ ପଇସା ପତ୍ର?
ପଇସା ଦେଲେନି ମାନେ ମୁଁ ଆଉ ମତେ ବି ସେ କହିନଥିଲେ ଫାଷ୍ଟରୁୁ ପଇସା ଦେବେ କି କଣ। ମୁଁ ବି ମାଗିଲିନି କି ମୁଁ ଆଉ ଏ ତେ ଭାବିିନଥିଲି ମୁଁ କହିଲି ହଁ ଏମିତି ନର୍ମାଲି ତାପରେ ସେ ମାନେ ସାଙ୍ଗ ଟାଇପର ଏମିତି ମିଶନ୍ତି। ଆଉ କଣ ତାଙ୍କୁ କହିବି ଆ ମୋ ମୋ ଭିଡିଓ ଟା ଫାଷ୍ଟ ଭିଡିଓ ଥିଲା ନା। ନା ଏଜ କମ୍ ନୁହଁ ମୋଠୁ ଦି ତିନି ବର୍ଷ ବଡ ହେବି ବୋଧେ।
ତାହେଲେ ସେ ପାର୍ଲର କରିସାଇଲାଣି। ପାର୍ଲର କରିକି ପୁରା ରେଜଗାର କଲା
ଏଇ ବା ତା ମା କିଏ କହିଲୁ ଏଇ ଯୋଉ ସନ୍ଧ୍ୟା ଯିଏ ପାଟୁଳିରେ ତାଙ୍କ ଘର ହେଲା ବାରିକ ଘର ସିଏ ତାଙ୍କର ଲଭ ମ୍ୟାରେଜ ଥିଲା ତାଙ୍କ ବାପାର ମାମାଙ୍କର। ତା ବାପା ହଉଚି ନହକାରେ ତାଙ୍କ ଘର। ସିଏ ଯୋଉ ତା ବାପାର ବୋଧେ ପାର୍ଲର କିନ୍ତୁ ତା ମା ଯେବେଠୁ ବାହା ହେଲାଣି ସେବେଠୁ ବସେ ହେଲା। ତା ମା ଚଲାଏ ତାପରେ ତା ବାପା ବସିଥିଲା ଏବେ ତାଙ୍କ ପୁଅ ବସୁଚି।
ହୁଁ।
ସିଏ ରାଜ ୟୁନିସେକ୍ସ ସେଲନ୍ ଥିଲା ମାନେ ପୁଅ ଝିଅ ସବୁ ଆସିପାରିବେ ହେଲା। ଚୁଟି କଟାଠୁ ନେଇକି ମେକଅପ୍ ସବୁ ଥିରେ। ମେକଅପ ଏତେ ନଥିଲା ଆଗୁରୁ ଖାଲି ଆଇବ୍ରୋ ସେଫ ହେରିକା ହଉଥିଲା ଏବେ ଯୋଉ କରିଦେଇଚନ୍ତି ତି ରାଜ ପ୍ରିମିୟମ କରି ଦେଇଚନ୍ତି, ଦିଟା ଫ୍ଲୋର ପୁରା ନେଇଛନ୍ତି ରାଜ ୟୁନିସେକ୍ ସେଲନ୍ ହେଇଟାରେ କେବଳ ଏବେ ପୁଅ ପିଲା ଯାଉଛନ୍ତି, ଆଉ ଉପର ଟା ପ୍ରିମିୟମ ପ୍ରିମିୟମ ଟାକୁ ପୁଅ ଝିଅ ମିଶିକି ଯାଉଚନ୍ତି। ସେଟା କଣ ହେଟି ହେଲା ଅଧିକ ପ୍ରାଇଜ ତାର। ଏଠି ଆଇବ୍ରୋ କରୁଥିଲା ପଚାଶ ରେ କି ଚାଳିଶରେ ସେଠି କରୁଥିଲା ସତ ବହୁତ ଟଙ୍କା ନଉଛନ୍ତି ଆଇବ୍ରୋ ଆଉ ଅପର ଲିପ କଲେ ସତୁରି। ହଁ ବଢିଆ ହଉଛି ନା, ତାପରେ ସିଏ କଣ କହିଲୁ ଏଇଖିଣା ଭିଡିଓ ଫିଡିଓ ଫିଡ଼ିଓ ଇନଷ୍ଟଟାଗ୍ରାମ ହେରିକା ଚାଲଆଳୁ ଭିଡିଓ ଛାଡି ଦଉଛନ୍ତି ଲୋକ ବେଶୀ ଇଣ୍ଟରେଷ୍ଟେଡ ହେଇକି ଆସୁ ଛନ୍ତି।
ହଁ ନଜାଣିବା ଲୋକ ବି ଜାଣିକି ଆସୁଛନ୍ତି, ତାପରେ ବହୁତ ସେଲିବ୍ରେଟି ବି ଯୋଉରା ସବୁ ଏଇ ଆସୁଛନ୍ତି ଏଇଠିକି ଆସଛନ୍ତି।
ସେଲିବ୍ରେଟି ୟାଡେ କୁଆଡେ ଆସିବେ?
ଆଲୋ ଏଥର ବୁଲିଆକୁ ଆସିଛନ୍ତି ସେଇ ଇନସଷ୍ଟାଗ୍ରାମ ରୁ ଦେଖିକି ଆସୁ ଚନ୍ତି କି ହଁ ଭଲ ସର୍ଭିସ୍ କିନ୍ତୁ ତାଙ୍କର ସର୍ଭିସ ଟା ବି ଭଲ।
କଟକ ଭୁବନେଶ୍ୱରରୁ ଆସିକି ଏଠି ଯାଜପୁର ରୋଡ କୁ ଆସ
ଧର ବୁଲିଆକୁ ଆଇଲେ ହଁ ଲୋ, ଆଲୋ ପଇସା ଯାହାର ଥିବ ସିଏ କାଇଁ ଯିବନି କହୁନୁ, ମୁଁ ହେଇକିନା ଯିବିନେଇ ମୋର ଯଦି ପଇସା ଥିବ ମୁଁ ଯବିନି ଏଇ ଖିଣା?
ହୁଁ ସେ ନଖ ପାଲିସି ନିଜେ ମାରିହେବେନି ଯାଇକି ପାର୍ଲରରେ ମାରିହେବେ।
ପାରି ପାର୍ଲରରେ ମାରିବେ ମୁଣ୍ଡ ଟା ମୁଣ୍ଡ ଟା ଆମେ ଧଉନାହାନ୍ତି କି ସିଏ କିନ୍ତୁ ମୁଣ୍ଡ ଟା ଧୋଇବେ ଯାଇକି ପାର୍ଲର ରେ ଧୋଇବେ। ଆସ୍ ହଁ କିନ୍ତୁ ତାଙ୍କ ସର୍ଭିସ ଟା ଭଲ ଆଉ।
ଆମେ ଏଇଠି ମୁଣ୍ଡ ଧୋଇ ଦେବା, ପାଞ୍ଚ ମିନିଟ୍‌ରେ, ଆମର କଣ ପଇସା ଅଭାବ ଅଛି ନା। ଆ ହଁ।
କିନ୍ତୁ ପାର୍ଲର ରେ ଚୁଟି ଟା ଧୋଇବୁ ତାର ଯେମି ତି ରହିବ ସାଇନ ଟା ତୁ ନିଜେ ଘରେ ଧୋଇବୁ ସେମିତି ରହିବନି ଝୋଟ ହେଇଯିବ।
କାଲ୍ଟାରେ ପ
ଆମେ କ ଯଉ ସାମ୍ପୁ ରେ ହଁ ଆଉ ଯଉ ସାମ୍ପୁ ରେ ଇଏ କରିଦଉଚନ୍ତି। ଧୋଇ ଦଉଛନ୍ତି ଇଏ ନାଇ କିଛି କଣ୍ଡିସନର ମାନନାହାନ୍ତି କିଛି କରନାହାନ୍ତି ହଁ ତାଙ୍କର ଯୋଉ ସାମ୍ପୁ ରେ ମୁଣ୍ଡ ଧୋଇବେ ସେ ପୁରା ମାଲିସ କରିବେ ମୁଁ ଦି ତିନି ଥର ମୁଣ୍ଡ ଧୋଇଲିଣି ନା ହେ ମୁଁ ଜାଣିଛି ମାନେ ଥରେ ଚୁଟି କାଟ ଟି ଥିଲି ହେଟା ଶୁଣୁ ଯଦି ଚୁଟି କାଟିବୁ ତାହେଲେ ସେ ନର୍ମାଲି ଫାଷ୍ଟ ଯଦି ତେଲ ମାରିକି ଯାଇଥିବୁ ତେଲ ମାରିକି ଯାଇଥିବୁ ତାହେଲେ ତ ନିହାତି ସିଏ ଧୋଇବେ। ହଁ, ଧୋଇବେ ତାପରେ ଚୁଟି କାଟି ସାଇଲା ପରେ ଥରେ ଧୋଇକି ହେଟା ଶୁଖେଇବେ ଡିଜାଇନ କରିକି ତତେ ଦେବେ ସେଟାରେ ପଇସା ନିଅନ୍ତିନି କି ନଉଥିବେ ତାଙ୍କର ଫାଷ୍ଟ ଧୁଆ ଟା ନେବେନି ସେକେଣ୍ଡ ଧୁଆଟା ନଉଥିବ ଦି ଥର ଧୋଇବ ସାମ୍ପ ଇଏ ସବୁ ଖର୍ଚ୍ଚ ଆଉ ନେବେନି ନା।
ଟାଇମ ପୁଣି ଅଛି।
ତୁ ଖାଲି ଧୋଇଆକୁ ଯିବୁ ତାହେଲେ ନେବେ। ଦୁଇଶ ନାଅଣ ନଉଛନ୍ତି କି ଶହେ କୋଡିଏ ଏମିତି କଣ ନଉଛନ୍ତି ମନେ ଆଉ ମୁଣ୍ଡ ଟା ଧୋଇବେ ଶୁ ହେଇବା ତୋତେ ଗୋଟେ ଷ୍ଟାଇଲ କରିକି ଦେବେ ନା ଆଉ।
ଟାଇମ ଲାଗେ
ତୁ ତ ଦେଖିକି ଖୁସି ହେଇଯିବୁ, ତୁ ଖୁସି ହେଇଯିବୁ ଦବାକୁ ବାଧ୍ୟ ହବୁ।
କାଟିିବାକୁ କାଟିଲା ଭଳିଆ ଦେଖାହେବ ପୁରା ସୁନ୍ଦର ହେଇଯିବ ପୁରା ମାନେ ଯେତେ ମ କ ସୁନ୍ଦର ହେଇଯିବ, ମୁହଁ ଟାକୁ ବା ସୁନ୍ଦର କରେଇନି କି।
ଆଉ ତାପରେ ସେଇ ଯୋଉ ସ୍ମୁଥ ହେଇଥିବ ସେ ଚୁଟି ଟା ସେ ରହିବ ବି ଚାରି ପାଞ୍ଚ ଦିନି। ତୋତେ ଲାଗିବ ପୁରା ମୋ ଚୁଟି ଷ୍ଟ୍ରେଟନିଂ କର ଆସି ପୁରା ସ୍ମୁଥ୍ ଲାଗୁଚି, ଏତେ ବଢିଆ ଲାଗୁଚି ମାନେ କହିଲୁ ଲାଗିବ ପୁରା ହାଲକା ହେଇଯାଇଚି।
ଗାଇଲା ଦିଇ ଦିନ ତାର ପୁରା ଭଲ ଇଏ ହେଲା ପୁଣି ଜେସା କୁ ତେସା ହେଇଗଲା।
ହଁ ଜେସା କୁ ତେସା। କିନ୍ତୁ ଗୋଟେ ଟିଟମେଣ୍ଟ ଏଇ ଅଭିଲିପସା ଗୋଟେ ଟିଟମେଣ୍ଟ କରିଥିଲା ତିନି ହଜାର ଦେଇକି। ସେଟା କେମତି ତାର ରହିଲା ପୁରା ଯେମିତି ହଁ ଚୁଟି
ହଁ।
ତା ଚୁଟି ଟା ଇଏ ରହୁଚି।
ଭଲ ତାର ପଇସା ଅଛି, ତା ବାପା ମାଆଙ୍କର ପ୍ରବଳ।
ହଁ ସିଏ ତାର ଯାଉଚି ଯୋଉ ବର୍ଷାରେ ଦିଇ ତିନି ଥର ଚୁଟି କାଟି ଦୋଉଚି ତାର କଣ ଅଛି।
ହୁଁ ସେ ପୁରା ଛୋଟ ଛୋଟ କରି ଦେଇଚି କଣ ଏବେ ରିଲ୍ସି କରଚି।
ହଁ ବା ପୁରା ଆଲୋ ସିଏ କହିଥିଲା ଟିକେ ଟିକେ କାଟିବା ପାଇଁ ସିଏ କହିଲା ଏତେ ପର୍ଯ୍ୟନ୍ତ ଡ୍ୟାମେଜ ଅଛି ଡ୍ୟାମେଜ କହିକି ତାର କାଟିଦେଲା, ସେଇଠିକି ଯାଇଥିଲା ଯେ ଏଇଡୁ କାଟିଦେଲା ତାକୁ ଫାଷ୍ଟ ଫାଷ୍ଟ ଭଲ ଲାଗିଲା ଫୁୁର ଫୁର ହୋଉଥିଲା ନା ଚୁ ଟା ମୁଁ କହିଲି ଏବେ ଫୁୁରପରୁ ହୋଉଚି ତତେ ଭଲ ଲାଗୁଚି ଆଉ ଯେତେବେଳେ ଯୋଉ ନର୍ମାଲ ହେଇଯିବ ତୁ ଘରେ ମୁଣ୍ଡ ଟା ଥରେ ଧୋଇଦବୁ, ସିଏ ଯେତେବେଳେ ହବ ତୁ ସେତେବେଳେ ପାଗଳା ହେଇଯିବୁ, ଗରମ ତ ଯୋଉଭଳିଆ ହବ ଚୁଟି ଗୁଡା ସବୁ ବେକରେ ପଡିବ।
ତାକୁ ତ ପାରି ପାରିବୁନୁ କି ଛାଡି ପାରିବୁନି।
ନା ନା ପାରି ଦୋଉଚି ଟେକିକି ତଥାପି।
ଟେକିକି ପାରିଦୋବୁ ଘରେ ଆଉ ପଦାକୁ ଆସିଲା ବେଳେ ଦେଖାହବ ଆଉ।
ହଁ।